ଜୟ ଜଗନ୍ନାଥ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ ହଁ କୁହନ୍ତୁ କୁହନ୍ତୁ।
ଆଜ୍ଞା ଜୟ ଜଗନ୍ନାଥ କଣ କରୁଚନ୍ତି ଆପଣ?
ମୁଁ ଏବେ ପ୍ଲସ ଟୁ ସରିଛି।
ଆଜ୍ଞା। ଆପଣ ତ ମୋର ବି ପ୍ଲସ ଟୁ ସରି ଚି ତାପରେ ପ୍ଲସ୍ ଥ୍ରୀ ଆଡମିଶନ୍ କରିଚି।
ଫ୍ଷ୍ଟରେ ଆଡ଼ମିସନ୍ କରିସାରିଲେଣି?
ଆଜ୍ଞା। ଆଉ ଆପଣଙ୍କର? କୌଣସି ଆସିଲାଣି କଲେଜରେ ପଢ଼ିବା ପାଇଁ।
ନା ମୁଁ ଡିପ୍ଲୋମା କରିବି।
ଆଜ୍ଞା।
ଡିପ୍ଲୋମା ଆଡମିସନ ବି ବି ତ କରିସାରିଛି।
ଆଜ୍ଞା। ତ ଆପଣଏବେ କଣ କରୁଛନ୍ତି।
କଣ କରୁଛି ବୁଲୁଚି। ଆଉ ଏଇନା ତ କିଛି ଘରେ କାମ ନାହିଁ ନା ବର୍ଷା ହଉଛି।
ଆଜ୍ଞା।
ଆଜ୍ଞା।
ହାଲୋ। ଏ ତ ସକାଳେ ବିସ୍କୁଟ ଖାଇକି ଏଠି ଆସିକି ହାଲୋ। ହାଲୋ। ହାଲୋ। ହଁ କୁହନ୍ତୁ। ହାଲୋ। ହାଲୋ ହଁ କୁହନ୍ତୁ। ହାଲୋ। ହାଲୋ।